ହ୍ୟାଲୋ ହଁ କ୍ଲିଅର ଆସୁଛି।
ହଁ ହଁ କ୍ଲିଅର ଶୁଭୁଛି। ହଁ ଭାଇ କଣ କରୁଛ।
ନାଇଁ ମଁ ଆସିବା କଥା କରେ ଆଉ। ଆଉ ତର କି କାମ ଧନ୍ଦା ନାଇଁ। ବସିକି ଟାଇମ୍ ପାସ୍ କରିବାକୁ କଥା ମୋବାଇଲରେ ଆଉ।
ସେଇ ତ କଥା ଆଉ। ଅିକା ବାହାରେ ବାହାର ଟିକେ ଯ ବୁିଲ ବୁଲି କରିଦ କଣ ବର୍ଷା ପାାଗ ଅଛି।
ବାହାରେ ବୁଲାବୁଲି ଯାଇକି ତ ବୁଲି ବଲିକି ଆସିଲେଣି ଛକା ଆଡେ। କିନ୍ତୁ ଏବେ ଟିକେ ଟିକେ ବର୍ଷା ପକଉଛି ଯାଇହବନି ଏବେ ଉ।
ଖାଇ କଣ କଣ ସଖାଳୁ।
ଖାଇବା ପିଇବା ସେ ଘରେ ଟିକେ ଆଇଷ ଫଇଁସ କରୁଛନ୍ତିଁିକେ ଆଇଷ ଫଇଁସ ଖଏ ନା ମୁଁ ଟିକେ ନାକଟାଉଛି ମୁଁ କିଲି ତମେ ତମର କ। ସାରି ଖାଇସାର ଆଗେ।
ହ ଆଚ୍ଛା ଆଛା ଏମାନେ ଏମିତି। ଭେଜିଟେରିୟ ପା ବଢିଆ ବଢିଆ। ବଢ଼ିଆ ବହୁତ୍ ବଢ଼ିଆ। ଆଉ ଦେହ ଭଲ ଅଛି।
ହଁ ଠିକ୍ ଠାକ୍ ଅଛି ଆଉ ଦେହ ଖରାପ ତ ହେଇନି ଏବେ ବହୁତ ଦିନ ହେଲାଣି।
ନାଇଁ ନାଇଁ ମୋବାଇଲ ରୁମ୍ ପେଇ।
ଆଉ ହେଇନା କଣ ଜିମ୍ ରୁ ଆସିଲେ ନା କଣ।
ନାଇଁ ନାଇଁ ଯିମି ସକାଳେ ନାଇଁ ସନ୍ଧ୍ୟାବେଳେ ଯାଏ ଆଉ।
ହ ହଁ।
ହଁ। ଖାଇବା ପିଇବା ସକାଳ ସକାଳୁ ନିଜେ ଖାଇବା ପିବା ବନେଇଛି। ସବୁ ଇଏ କରବା କଥା।
ହ ଏବେ କୋଉଠି ଅଛ କହୁଥିଲ କାଲି।
ହଁ ମୁଁ ଅଛି ଏବେ ଭୁବନେଶ୍ଵରରେ ଭୁବନେଶ୍ରରେ ଛୁଟି ଅଛି ଘରକୁ। ଆସିଛି ଆଉ।
ହ ହଁ ହଁ ତମେ ଆର ଭାଇ କି ଯୋଉ କଣ ତା ନା।
ହ ମି ସେ କଥଟା ଉଠା ଅ ନି ଆମ ସେଧଥା।
ହୁଁ ହୁଁ ମିଷ୍ଟେକ୍।
ହଁ ହଁ। ଆଉ ଆପଣ ଆ ସବୁ ଭଲ ଅଛନ୍ତି ହେ ନା।
ହୁଁ ହୁଁ ହୁଁ ହୁଁ। ସବୁ ଭଲ ଅଛନ୍ତି ସବୁ ନିଜ ନିଜ କାମରେ ବ୍ୟସ୍ତ। କିଏ ରୋଷେଇରେ ବ୍ୟସ୍ତ କିଏ ତାର ଏଥିରେ ବ୍ୟସ୍ତ।
ଏ ଲାଇଫ୍ ର ବ୍ୟସ୍ତ ଭାଇ।
ହୁଁ ଯୋଉ ଗାଁ ଟା କୋଉଠି କହୁଥିଲେ।
ସାଲେପୁର୍
ହୁଁ ହୁଁ।
ଆପଣ।
ହଁ, ହୁଁ ଆମର ଟିକେ ଦୂର ଆଉ କେନ୍ଦ୍ରାପଡା।
ଆଚ୍ଛା।
ଏଇନା, ଏଇନା କଣ ଘରେ ନା କଣ?
ହଁ, ଏବେ ଘରେ ଅଛି।
ଅ ହଁ। ଏଇନା ଘରେ କିଏ କିଏ ସବୁ ଅଛନ୍ତି?
ଘରେ ବାପା, ମାଁ, ଜେଜେ ମାଁ, ମୁଁ, ମୋ ଭାଇ ଅଛନ୍ତି ଦି ଜଣ, ଆଉ ବଡବାପା, ବଡ ମା।
ନାଇଁ ବୁଝିଲି ଯେ, ସେମାନେ କଣ ଯାଇନାହାଁନ୍ତି କ ନିଜ
ହଁ, ହଁ, ଭାଇ ଭାଇ ଦି ଜଣ ଜବ ଅଛନ୍ତି। ଭୁବନେଶ୍ୱରରେ ବି ସେମାନେ ଅଛନ୍ତି।
ହୁଁ, ହୁଁ।
ଜଣଙ୍କର ଛୁଟି ଅଛି। ଆଉ ଜଣଙ୍କର-ଅ ଯାଇଛନ୍ତି ଅଫିସ ଆଉ।
ଉଁ, ହୁଁ। ଆଛା, ତମେ ଜିମ୍ ଯାଉଛ, ମତେ କିଛି ଟିପ୍ସ ଏଣ୍ଡ ଟ୍ରିକ୍ ଦେଲ।
ସ୍ ଡାଏଟ୍ ବଢିଆ ସେ ରଖ। ଖାଇବା ବାହାର ଜଙ୍କ୍ ଫୁଡ୍ ମାନେ ଏମତି ସବୁ ତେଲ ବା କିସି ଜିନିଷ ଖାଅ ନା? ଯ, ମାନେ ଖାଇବା ପୁରା, ନାଇଁ ନାଇଁ ବାହାର ମାନେ ଖାଇବା ରଖ ଯେତିକି ଆଉ, ଯେତିକି ମାନେ ଧର କଣ ଏମିତି, ମାନେ ଡ୍ରାଏ ଫ୍ରୁଟସ୍ ଗୁଡ଼ା ରହିଲା। ତ ସେଗୁଡାକ ଖାଅ। ଆଉ ଫଳ ଯେତିକ ସବୁ ମାଣ୍ଡାଟ୍ରି, ସେଗୁଡା ସେଗୁଡାକ ସବୁ ଖାଅ। ଭଲ। ସେଟା ସବୁ ଖା ଫଳ ଆଣିକି ଖାଇ ଖାଇଲେ। ସେଟା ସବୁ ଭଲ ରହିବ ଆଉ। ବେଶୀ ବାହାର ତେଲ ଜିନିଷ ଯେତିକି ସେଗୁରାକ ଟିକେ ଆଭୋଏଡ଼ କର ଆଉ। ପୁରା ଆଉ, ଜିମ୍ ବି ଯି-ଯାଉଛ, ଯଦି ଜିମ୍ ଯଏନ କରିବ ଯଦି ଭଲ। ନହେଲେ ଏମତି ଫିଟନେସ୍ ଫିଟ୍ ରହିଲାଭଳିଆ ସକାଳୁ-ଉ ହା, ଗୋଟେ ଘଣ୍ଟା କି ଦୁଇ ଘଣ୍ଟା ଭଳିଆ ଖରାରେ ଟିକେ, ସକାଳ ଖରାରେ ଠିଆ ହବ। ତ, ସେଇଠି ବି ଏକ୍ସରସାଇଜ କରିଦେଲି ଭଲ। ଏମତି ଆଉ।
ସକାଳ ମାନେ, କେତେ ସକାଳୁ?
ସକାଳୁ ଯେମିତି ଛଅଟା ସାତଟା ଆଳେ, ଯେମିତି ଟିଏ ଟିଏ ଖରା ଥାଏ। ମାକ୍ସିମମ୍ ଟୁ ମାକ୍ସିମମ୍ ଆଠ ଟା ପର୍ଯ୍ୟନ୍ତ ତ ସେତିକ ପର୍ଯ୍ୟନ୍ତ-ଅ, ଟିକେ ଖାଲି ସକାଳ ଖରା ଟା ଖାଲି ନଉ। ଆଉ, ବାକି ଆଉ ଯେତିକ୍ ଖାଇବା ଯେତିକ୍ ବଢିଆ ସେ ରଖିବ। କାଇଁ, ନା ବେଶୀ ଇଏ ନବନି। ତେଲ ଜିନିଷ, ବାହାର ଜିନିଷ ଯେତିକି ଇଏ କରିବ। ହେଲ୍ଦି ଖାଇବଆଉ।
ତାହେଲେ, ମତେ ରୁଟିନ୍ ଚେଞ୍ଜ କରି ଚେଞ୍ଜ କରିବାକୁ ପଡିବ ଆଉ। ସକାଳୁ ଯୋଉ ନଅଟା ଦଶଟା ଳକୁ ଉଠୁଛି। ତାହେଲେ ସକ ଖାଳୁ ଉଠିବାକୁ ପଡିବ ଭୋରରୁ ଆଉ।
ସକାଳୁ! ସକାଳୁ ଉଠିକି ଯେତେ ତ ଇଏ କରିବ, ତ ମେନ୍ ବଡି ଫିଟନେସ୍ ସସ୍ ଠିକ୍ ରଖିଲେ ଭଲ ସବୁ।
ହୁଁ, ହୁଁ।
ଆଉ ଷ୍ଟ୍ରେସ୍ ଯେତେ କମ ନବ। ଶୋଇବା ଟା ଭଲ କରିବ। ସବୁଠୁ ଭଲ ମାନେ ବେଳା ବେଳି ଯେମତି ଶୋଇବା ଯେମିତି, ଛଅ ସାତ ଘଣ୍ଟା ଶୋଇବ। ତ ଶୋଇବାଟା ଭଲ ରହିଲେ, ହଁ ଆଁ। ଛଅ, ସାତ ଘଣ୍ଟା ଭଳିଆ ଶୋଉ। ତା'ପରେ ଆଉ ଖାଇବା ପିଇବା ସେତିକ, ଷ୍ଟ୍ରେସ୍ ଯେତେ କମ୍ ନବ, ମାନେ ଏମିତି ଚିନ୍ତା ବେଶୀ କରିବନି। ତମାରେ ଏମ୍ ସବୁ ଆଉ। ଆଉ, ପାଣି ସଫିସେଣ୍ଟ ହାଇଡ୍ରେଟେଡ଼ ଆଉ। କୁ ଏବେ
ମିନିମମ କେତେ ଲିଟର ପାଣି ପିଇବା ଦରକାର ଦିନକୁ?
ଅ ତିନି ଚାରି ଲିଟର ନର୍ମାଲ।
ନା ସେମିତି କିଛି ଇଏ ଅଛି ଆମର ଏଜ୍ ହେଲଥ ଅନୁସାରେ।
ନାଇଁ ଏୟାତ ଆପଣ ଯଦି ୟାପରେ ଜିମ ହେରିକା ଯଦି ଜଏନ କରିବେ ତାହେଲେ ସପ୍ଲିମେଣ୍ଟ ନେଲେ ସପ୍ଲିମେଣ୍ଟା ଯଦି ଏଷ୍ଟ୍ରା ପାଣି ତ ଲାଗେ। ସେମିତି କ୍ରିଏଟିନ ଅଛି କ୍ରିଏଟିନ ହେରିକା ନେଲେ ଏକ୍ସଟ୍ରା ପାଣି ଟିକେ ପିଇବେ ଯେମିତି ପାନ ପାଞ୍ଚ ଲିଟର ସାଢ଼େ ପାଞ୍ଚ ଲିଟର ପାଣି ଯେମିତି ମେଣ୍ଟେନ୍ କରିବାକୁ ପଢ଼ିବ।
ସପ୍ଲିମେଣ୍ଟ ଯୋଉଟା କହିଲେ ହେଟା କଣ ଟା?
ମାନେ ଏମିତି ସବୁ ଯେମିତି ବଡି ବନେଇ ପାଇଁ ଯେମତି ପ୍ରୋଟିନ୍ କ୍ରିୟେଟିନ୍ ଏଡା ସବୁ ଥାଏ। ତ ସେଇଗୁଡ଼ାକ ଆଉ।
ଓଃ! ଆଉ ତମ ଫ୍ରି ଫାୟାର ଆଇଡି ଟା କେତେ କହିଲ?
ମୁଁ ଏଇ ଏବେ ଆଉ ଖେଳୁନି ଟୋଟାଲି ଆଉ ମୁଁ ଖେଳୁଥିଲି ହେଲେ ଦି ବର୍ଷ ପୂର୍ବରୁ। ଖେଳୁଥିଲି ତାପରେ ଏବେ ଟିକେ କଣ୍ଟେଣ୍ଟ କ୍ରିଏସନ୍ ଲାଇନ୍ ରେ ବି ଅଛି ତ ସେଇଥିପାଇଁ ଯେ ଆଉ ଖେଳିବାକୁ ବି ଟାଇମ୍ ମିଳୁନି। ସେୟା ଆଉ ସେ ଟ୍ରଭେଲିଂ କ୍ରିଏସନ କଣ୍ଟେନ କ୍ରିଏସନରେ ବୁଲାବୁଲି କରିବାକୁ ପଡ଼ିବ ମାନେ ସେ ଯୋଉ ଟ୍ରଭେଲି ନିଜେ ତ ସେଇ ଟାଇମିଂ ରେ ଆଗରୁ ଟିକେ କେମିତି ଖେଳୁଚି ଫ୍ରି ଟାଇମ୍ ରେ ଏବେ ସେ ଟାଇମ୍ ରେ ଭିଡ଼ିଓ ଫୋଟ ଏ ସବୁ ଏଡିଟିଙ୍ଗଏ କରାକୁରି କରୁ ଆଉ। ତ ସେଥିପାଇଁ ଟିକେ ଟାଇମ୍ ନାହିଁ ଆଉ ଖେଳିବାକୁ ପାଇଁ ଆଉ। ହଁ ଆପଣ ଏବେ କଣ କରୁଚନ୍ତି?
ନା ମୋର ଆଉ କୌଣସି କିଛିଟା ନାହିଁ ଆଗକୁ କିଛି ନାହିଁ କି ପଛକୁ କିଛି ନାହିଁ ମିନା
ନାଇଁ ନାଇଁ ହବ ଯେବେ ଭଗବାନ୍ ଅଛନ୍ତି କିଛି ନା କିଛି ତ ହବ ସେମିତି ନହେଲେ ଏ ତ ସେମିତି କିଛି ଚାଲିବନି ନା? ହବ ହବ କିଛି ତ ହେଲେ ହବ।
ହଉ ତୁମ ତୁଣ୍ଡ ସୁତୁଣ୍ଡ ହଉ।
ହବ ହବ ଭଗବାନ୍ ଅଛନ୍ତି। ଟେନସନ୍ ନାହିଁ।
ଆଉ ତମର ହବି କଣ?
ହଁ ବିଚ ଏମିତି କେବେ ବୁଲାବୁଲି କରିବା ହବି ମୋର ବେଶୀ। ହଁ କଣ୍ଟେନ କ୍ରିଏସନ ତ ସେଇ ଇଏ ତ ଭିଡିଓ ବନା ସେୟା ହଉଚି ହବି ହବି ଆଉ କିଛି ନାହିଁ। ଆଗରୁ ଥିଲା କ୍ରିକେଟ୍ ଏଇନା ଖେଳୁଥୁଲୁ ଧୀରେ ଧୀରେ ସେଡ଼ା ସବୁ ଛାଡ଼ିଲି। କି ଏପଟେ ସବୁ ଆସିବାକୁ ପଡିଲା।
ହୁଁ ହୁଁ।
କିଛି ନା କିଛି ତ କରିବାକୁ ପଡିବ ନା ଲାଇଫରେ ଆଗକୁ ବଢିବାକୁ ହେଲେ। କଣ କହିଲ?
ଆପଣଙ୍କର ହବି ଆପଣ କଣ କରନ୍ତି କିଏ କେମିତି କଣ କରନ୍ତି?
ମତେ ସବୁବେଳେ ବୁଲିବାକୁ ଭଲ ଲାଗେ।
ବୋର୍ ଟାଇପର ଆଉ ଆଁ ହଁ ମୋର ବି ସେମିତି ଏକୁଟିଆ ଏକୁଟିଆ ମତେ ବୁଲିଆକୁ
ରାଇଡ କରିବାକୁ ଭଲ ଲାଗେ।
ଇଏ ଟାଇପିର ହଁ।
ଆଉ ମୁଁ ମାନେ ନେଲେ ବି ଖୁବ୍ କମ୍ ମାନେ ବୋହୁତ୍ ବହୁତ କଷ୍ଟରେ ଜଣଙ୍କୁ ବାଛିବି। ଇଏ କରିକି ୟାକୁ ନେବି ନା ତାକୁ ନେବି ନା ତାକୁ ନେବି ସେ ଇଏରେ ମୁଁ କହିଲି ହେ କାହାକୁ ନେବିନି ମୁଁ ଏକାଟିଆ ପଳେଇବି।
ସେଟା ବି ଭଲ ଶାନ୍ତି ବି ଲାଗିବ ଭଲ ବୁଲିବାକୁ ମଜା ବି ଲାଗିବ ଆଉ। ତ ସେଇଆ।
ନାଇଁ ଏଗୁଡା କଣ କୁହନ୍ତିନି ଏକ ଶହ ବଲେ ଦୋ ଦୋଶହ ବଲେ ଚାର। ସେଇଟା ନାଇଁ ମୋର।
ଏକୁଟିଆ ନିଜ କମ୍ପାନୀ ନିଜେ ରିଲ୍ସ କରିବା ଯୋଉ ଏଇଥାଟା। ଆପଣ ବି ଏବେ ପ୍ଲସ୍ ଥ୍ରୀ ସରିଲାଣି ନାଇଁ।
ହୁଁ ପ୍ଲସ୍ ଥ୍ରୀ ମୁଁ କେବେଠାରୁ ପାଠ ଛାଡି ସାରିଲିଣି।
ହଉ ହଉ ହଉ କାଲି କହୁଛି।
ଏଇ ବିଜନେସ୍ ଫିଜନେସ୍ ଲାଇନରେ ଟିକେ ନାଇନ ପୁରେବି ପୁରେଇଛି ଦେଖାଯାଉ କଣ ହଉଛି?
ଆଚ୍ଛା ହଉ ପ୍ରଫିଟ ହଉ ହବ ଭଗବାନ ଅଛନ୍ତି ହବ ଟେନ୍ସନ ନିଅନି। ଯୋଉଟାରେ ଇଚ୍ଛା ଅଛି ସେଇଟାରେ କରୋ କର ଯୋଉଟାରେ ତମର ଇଚ୍ଛା ଅଛି ନିଜ ବ୍ଲାଗ ହୋଉ ବଢିଆ ହେଇଛି।
ହୁଁ ସେଇ ଜିନିଷ ଟା ମୁଁ ବି ସବୁବେଳେ କରେ ଯୋଉଟା ଇଚ୍ଛା ହଉଛି ସେଇଟା କର।
ସେଇ କଥା ପରା।
କଥାରେ କୌଣସି ଫୋର୍ସ ରେ ବାସ୍
କାହା କଥାରେ ଶୁଣି କଲେ ଭାଇ କେବେବି ଚାଲିପାରିବେନି। ତ
ହଲି ଯିବାନି ସବୁବେଳେ ଠିକ ହିଁ ହବ ତମ ଘରେ। ନିଜେ ଯୋଉଟା ଡିସିସନ ନବ ନିଜର।
ତ ଡିଶାଲ ଟା ହୋଉ କେମିତି ଲାଗିବ?
ଗୋଟେ ଜିନିଷ ପା ନ କଲେ ଜାଣିବ କୋଉଠୁ ଏକ୍ସପ୍ରେନ୍ସ କୋଉଠୁ ଆସିବ?
ହଁ ସେଇତ ଆଚ୍ଛା।
ଆଉ ଆଉ ଏଇନା କଣ କରିବେ ଆପଣ?
ଏଇନା ତ ଆସିଚି ଟିକେ କାମ ଏଇନା କରୁଛି ତା ପରେ ସାଙ୍ଗସାଥି କଥା ହେଉଛୁ ସମସ୍ତଙ୍କ ସହିତ ଆଉ।
ହୁଁ ହୁଁ। ଆଉ ପାଗ ଟା ଆଜି ଭଲ ଅଛି ମାର୍କେଟ ଆଡେ ଟିକେ ବୁଲାବୁଲି ଇଏ ସିଏ
ହଁ ପାଗ ତ ଭଲ ଏଇ ସକାଳୁ ଟିକେ ଟିକେ ବର୍ଷା ହେଉଥିଲା କିନ୍ତୁ ଏବେ ଟିକେ ଛାଡି ଯାଇଛି। ବୁଲାବୁଲି କରିବା ଯିବା।
ଉଁ ହୁଁ।
ହଉ ହଉ ଭାଇ ରଖୁଛି ଆଉ।
ଠିକ ଅଛି।
ହଉ।
ତମ ଆଡୁ କାଟିବ ପା?
ଆଜ୍ଞା ଆଜ୍ଞା କଟୁନି କଷ୍ଟ
କୋହୁନ।